ହୁଁ। ହଁ, ହାଲୋ କଣ କରୁଚନ୍ତି।
ହଁ, ଏଇଠି ବସ୍ଚି ଆଉ ଆପଣ କଣ କରୁଚନ୍ତି।
ଏଇ ବସ୍ଚି।
ଆଚ୍ଛା ନାଇଁ ସନ୍ଧ୍ୟାବେଳେ, ଚାହା, ମୁଢି, ଏମ୍ତି ସବୁ ଖିଆ ହେଇଥିଲା ଆଉ ଆପଣ।
ମୁଁ ବି ସେଇ, ଚାହା କୁ ଟୋଷ୍ଟ ଖାଇଚି ଆଉ। ଆଉ, ଆପଣଙ୍କ ଘର କୋଉଠି।
ଆମ ଘର ସୁକିନ୍ଦା ରେ ଆପଣଙ୍କର ଆଚ୍ଛା।
ହୁଁ କଣ କରନ୍ତି।
ମୁଁ, ଏଇ କଲେଜ୍ରେ ପାଠ ପଢୁଚି ଆପଣ।
ପ୍ଲସ ତ୍ରି କରୁଚି।
ଆଚ୍ଛା ମୋର ଏଇଟା ପ୍ଲସ୍ ଟୁ ଚାଲିଛି ଆଉ।
ଅହୋ ଆଉ ଖରା ବେଳେ କଣ ଖାଇଥିଲେ।
ଖରା ବେଳେ ସେଇ, ଭାତ, ଡାଲି, ଆଳୁ ଭଜା। ଆଉ ଏମ୍ତି ବଡିଚୁରା ଏୟା ଆଉ।
ହଁ, ହ, ମୁଁ ସେଇ ଭାତ, ଡାଲ୍ମା, ଶାଗ ଭଜା। ଉଁ, ଆଳୁ ଭର୍ତା।
ହଁ, ହଁ।
ସୋୟାବିନ୍ କଷା ଆଉ।
ଆଚ୍ଛା।
ଆଉ ଘରେ ସବୁ ଭଲ।
ହଁ ସବୁ ଭଲ। ଆପଣଙ୍କର ସବୁ ଭଲ।
ହଁ, କେତେ ଭାଇ ଭଉଣୀ ଆପଣ।
ମୋର, ଗୋଟେ ସାନ ଭଉଣୀ ଟେ।
ଅହ।
ଆମର, ଏଇଠି ଗୋଟେ ପେଚା ବସ୍ଚି।
ମୁଁ ଫାଷ୍ଟ୍ ଟାଇମ୍, ହଁ ମୁଁ ଫାଷ୍ଟ୍ ଟାଇମ୍ ପାଇଁ ଦେଖୁଛି, ଆମ ଘର ପାଖରେ ଗୋଟେ ପେଚା।
ଫିୟୁଜ୍ ହେଇଗଲି ଏଇନା ତାକୁ ଜାଣିପାରୁଚିକି ଏଟା ପେ ଚାଟା ବୋଲି
ଆଉ। ଆପଣ କୋଉଠି ପଢୁଚନ୍ତି।
ଏଇ ସୁକିନ୍ଦା କଲେଜ୍ ରେ ପଢୁଚି।
ଅହ। ମୁଁ ପଡ୍ଚି ଢେଙ୍କାନାଳ୍ ରେ।
ଅହ।
ହୁଁ କଣ ପ୍ଲସ୍ ଟୁ ଫାଷ୍ଟ୍ ୟର୍। ନାଇଁ ଢେଙ୍କାନାଳ୍ ନାହିଁ ମୁଁ ଗାଁ ରେ ଅଛି ଆଜି ଯିବି ବୋଲି ଭାବୁଥିଲି ଏତେ ଯୋର୍ ତ ବର୍ଷା ଲାଗିଛି ଲାଗିଛି ଢେଙ୍କାନାଳ ତ ଭସେଇ ନେଲାଣି ଯେ ରାସ୍ତାରେ ପାଣି ଏତେ ଯେ। ଆଉ କଣ ଯିବି ସବୁ ପ୍ୟାକିଂ କରିକି ରଖା ହେଇଚି ଯାଇପାର୍ନି କାଲି ଦେଖିବା କାଲି ଯଦି ବର୍ଷା ହେବ କାଲି ବି ଯିବିନି।
ହଁ ବର୍ଷା ହଉଛି ଆଉ କେମିତି ଯିବେ କହିଲା ଦେଖିଆ।
ହଁ ଆସିକି ଆମ ସାର୍ ଙ୍କୁ କହିକି ଆସିୁଛ ଆମରୋଟେ ଫାଷ୍ଟ ସେମିଷ୍ଟର ସରିଲ ପରେ ଆମେ କହିଛୁ ସାର୍ ଆମେ ଖାଲି ଦି ଦିନ ପାଇଁ ଯିବୁ ସାର୍ ଦି ଦିନ ପାଇଁ ଯିବୁ ପଳେଇ ଆସିବୁ ସେ କହିଲେ ହଉ। ଯା ଆସିଚ ସେ ତିନି ମାସ ହେଲା ରହିଛୁ ଆମେ। ସାଙ୍ଗ ତିନି ମାସରେ ଦେଖ ବର୍ଷା ଦିନ ପୂର୍ବରୁ ମାନେ ଖରା ଛୁଟି ହବା ପୂର୍ବରୁ ଆମେ ଆସିଥିଲୁ। ରଜ ପୂର୍ବରୁ ରଜ ପୂର୍ବରୁ ଆସିଥିଲୁ ଥିଲା ପନ୍ଦର ଦିନ ଖଣ୍ଡେ ରଜ। ଆସିଥିଲା ଆମର ଶରିଲ ଏକ୍ଜାମ ଶରିଲା। ଏକ୍ଜାମ ସଇଲା ଆ ପଳେଇଆଛୁ ପଳେଇଆଇଛୁ ଆଇଚୁ ଆଇଛୁ ତାକୁ ରଜ ଛୁଟି ହେଲା ପୁଣି ଗଲା ଗଲା ଗଲାଗଲା ଫୁଣି ତାପରେ ପୁଣି ଆମେ ସାର ଙ୍କୁ କଲ କଲୁ ସାର୍ କଇଲେ ନାଇଁ ଏବେ ତମର କ୍ଲାସ ହେଇନି ତମର ହବ କୁ କ୍ଲାସ ହବ ମାନେ ଏକ ତାରିଖରୁ କ୍ଲାସ ହବ ଏକ ତାରିଖ ପରେ ତ ବାବାଙ୍କ ଟିଚର ଅଛନ୍ତି ବାବାକୁ ଯାଇପାରୁନାହାନ୍ତି। ଆଉମେ ସବୁ ସାଙ୍ଗ ଅ ଶୁଆ ଯିବୁ ଏକାଥରେ ଏକାଥରେ ତ ସାଙ୍ଗ ହେଇକି ଯିବୁ ସାଙ୍ଗ ହେଇକି ଯାଇଛୁ ଜାହା କହିବା ସୁୁନ୍ଦବୁ ସାଙ୍ଗ ହେଇକି ମିଶିକି ଆଉ।
ହଁ। ସେଇୟା ଆଉ ତ ବର୍ଷା ହଉଛି କେମିତି ବି ଯିବେ ସେଟା ବି ଗୋଟେ ରିଜନ ମିଳିଗଲା। ହଁ।
ହଁ ବାପା ଫୋନ କରି କହି ସାରିଲାନି ନା ଆଉ ସାର୍ ଆଉ ଝିଅ କେମିତି ଯିବ ସାର୍ ବର୍ଷା ତ ହଉଛି ସାର୍ କହିଲେ ହଉ ହଉ ହଉ ଆଣିବେ ଆଉ ଦେଖି ଆଉ ଛାଡିବନି ଷ୍ଟର୍ ଆଉ ଛାଡିବନି ମତେ। ତାପରେ ପୁଣି ସିଟି ଏକ୍ଜାମ୍ ଅଛି ଏବେ ଫୁଣି ବାହାନା କରିକି ସାର ଆମର ସିଟି ଏକ୍ଜାମ ଅଛି ମୁଁ ଟିକେ ଯାଉଛି ଘରେ ସେ ଅ ଦିନି ମୁ ଟିକେ
ଆପଣ କଣ ଷ୍ଟ୍ରିମ୍ ସାଇନ୍ସ ନେଇଛନ୍ତି?
ହଁ ସାଇନ୍ସ କମ୍ପୁଟର ସାଇନ୍ସ। ହୁଁ ଏମିତି ଆଉ ଆଉ ଛାଡିବେନି ସେଇ ନହେଲେ ଆମେ ଏକାଥରେ ଯାଇକି ଛୁଟିରେ। ଆମର ଭୁଣି ସବୁ ସମସ୍ତେ ପଳେଇଛନ୍ତି ନା ହଁ ଥାଡିଆ ତାଙ୍କର ପଳେଇଛନ୍ତି ସେକେଣ୍ଡ ରେ ଅଳ୍ପଛୁଆ ଆମେ ବି ଅଳ୍ପ ଛୁଆ। ଦିଦି ମାନେ ଆମେ ସବୁ ମିଶି ମଶାକି ଯିବୁ ଆଉ ସେମାନେ ବି କେହି ଯାଇନାହାନ୍ତି। ।
ଏଆ ଆଉ ତାହେଲେ ଆଉ।
ତମେ କୋଉଠି ଏବେ ହଷ୍ଟେଲ ରେ ନା ଘରେ?
ନାଇଁ ନାଇଁ ଘରେ ଆମ ଘର ପାଖରେ ହିଁ କଲେଜ ଟା।
ଓହୋ ଯିବା ଆସିବା କରୁଛନ୍ତି ଆଉ। ସୁକିନ୍ଦାରେ ମାନେ ସୁକିନ୍ଦାର ରୁ ମୋର ଗୋଟେ ସାଙ୍ଗଟେ ଅଛି। ସୋନାଲି ସେଠି ଜାଣିଛନ୍ତି।
ହୁଁ।
ମ୍ୟାରେଜ ଏବେ ହେଇଯାଇଛି ଉଁ ହଁ।
ଜାଣିନି ବହୁତ ଲୋକ ଅଛନ୍ତି ନା ଯେହେତୁ ଆଉ ସମସ୍ତଙ୍କୁ ଆ ଚିନି ହବ।
ହଁ।
ଆମ ଘରେ ବି ସେଇ ମଣି ପୁରୀରେ ଭୁବନ ମଣିପୁରରେ କିନ୍ତୁ ଆମେ ସି୍ପ୍ଟ ହେଇଛୁ ତଥାପି ପନ୍ଦର ବର୍ଷ
ଓହୋ ସେଇ ସୁକିନ୍ଦା ଆଗକୁ ତ ଯାଜପୁର ଆଉ ନା।
ହଁ ସୁକନର ରେଖା ବି ଅ କୋଡିଏ କିଲୋମିଟର ତ ହବ।
ହୁଁ ସୁକିନ୍ଦା ଦେଇକି ତ ହଁ ଯାଇଛି ଇଆଡକୁ ଆମ କଲେଜ ଯାବିହର ପ୍ଲସ ଟୁ।
ହଁ ହଁ ଜାଭିୟର ରେ କରୁଥିଲେ ଆପଣ।
ଜାଭିୟର ରେ ପ୍ଲସ ଟୁ।
ଆଛା।
ସେଇ ବାର ତ ଯାଏ ସବୁବେଳେ ଆଉ ସେଇ ଯୋଉ ଧୂଳି। ସେ ବାଟା ସକାଳୁ ସେଇଥିପାଇଁ ଆମ ଯେତ ତେବେଳେ ଯିବି ସକାଳୁ ଯିବି ସକାଳୁ ଗଲେ ପୁରା ଶାନ୍ତି ଆ କିଛି ଏତେ ଧୂଳେଇନ ଖରା ବେଳେ ଯିଏ ଆସିବ ବ୍ଲାକ୍ କଲର ପ୍ୟାଣ୍ଟ। ପିନ୍ଧଥିଲି ହଁ ବା ଏମିତିକୁ ହାତ ମାରଦେଲାକୁ ସେପ ଆମ ହାତ ଚିହ୍ନ।
ଆରେ କଣ କଲେ ସେଟା ଯେହତୁ ଫ। ଟ୍ରି ଏରିଆ ଯେତକ ସବୁ ନା କମ୍ପାନୀ ଗୁଡା ସେଇଥିପାଇଁ ଗାଡି ମଟ।
ହଁ ବା ହଁ ସେ ପୁଣି ପ୍ରବଳ ଧୂଳି। ଗରମ ଯେ ବହୁତ।
ହଁ ତ ବହୁତ। ମାନେ ସେଇ ଏରିଆରେ ଏବେ ବହୁତ ବର୍ଷା ହଉଛି ବାକି ଏରିଆ ଅପେକ୍ଷା ଅଛି ଯେତୁ ଗରମ ସେ ବହୁତ ଅଧିକା ସେଇଥିପାଇଁ ବେଶୀ ବର୍ଷା ହଉଛି।
କଲେଜ କୁ ଗୋଟେ ତାରା ଦେଖାଯାଏନି ତାରାକୁ ଜହ୍ନ ଟା ଦେଖାଯାଏ। ତାରା ଗୋଟେ ବି ଦେଖା ମୁ କହିଲିବା ତମ ତମ ଯାପୁର ତା ଯାଜପୁର ରେଛି ତମାପୁରରେ ତାର ନାହିଁ। ଆମ ଘରେ କେତେ ତାରା
ଆପଣ ରୁହନ୍ତି କି ଏଇଠି?
ହୁଁ।
ମାନେ ଜାଭିୟରେ ଯେତେବେଳେ ପଢୁଥିଲେ।
ହଁ ସେଠି ବା ହଷ୍ଟେଲ ଜାଭିର କଲେଜ ରେ ମୁଁ ପଢୁଥିଲି। ରହୁଥିଲି ହଷ୍ଟେଲରେ ଜାଭିଅର ମାନେ କୋଉଠି। କହିଲେ ଯୋଉ ପ୍ଲାଣ୍ଟ ଅଛି ଆଗକୁ ଯଉ କଣ କହିଲେ ଫେରୋକୋମ ହଁ ହଁ ହଁ। ଭି ଏନ କଲେଜ ପାଖରେ ସେଇଠି ତ ପଢିଥିଲା ଆମର ଆଉ। ସେଣ୍ଟର୍। ହୁଁ।
ଭି ଏନ୍ ପଡୁଥିଲା।
ଭି ଏନ ରେ ପଡିଥିଲା।
ଆଛା।
ହୁଁ ହଲେଇ ଦେବେନି ଟିକେ ସେଠି।
ହଁ ହଁ ଭି ଏନ୍ କଲେଜ ଟା ବହୁତ୍ ଷ୍ଟିଟ। ବୋଲି ମୁଁ ବି ଜାଣିଥିଲି ଅଟୋନୋମସ କଲେଜ ଟା ନା।
ମପା ଆଗରେ ଚିଟା ଶିିବ ପଛ ଚାରିଟାିିବ ପୁଣି ଦଶଣ ଏକା ରେ ମୋର ଗୋଟ ବଡ ରୁମ ରେ ପଥିଲା ଦଶ ଜଣ। ଟିଚର ଭଗବାନ।
ଆମେ ଯେତେବେଳେ ବି ଟେନ୍ଥ ଦେଇଥିଲୁ ସେତେବେଳେ ବି ସେମତି। ତିନି ଚାରି ଜଣ ଟିଚର ଏକାଥର କେ ପଢିବେ ଛୋଟ ହଲ୍ କିନ୍ତୁ ତଥାପି ତିନି ଚାରି ଜଣ।
ପୁଣି ନିଜ ଗଲେ ଛୁଆ ପଢିବେନି କି ପଛକୁ ପଛକୁ ଆଗକୁଗକୁ ଏମି ପଢିବେନି କି।
ହଁ।
ସେ ପୁଣି ପଛପଟ ମତେ କେମିତି କିଛି ଏଇଯାଇ କହନ୍ତୁ ମୋତେ କେମିତି କହିବି ମତେ। ଏକାଧରେ ପଳେଇ ପନି। ମୁଁ ତାକୁ କେମିତି ବୁଲି କହିବି ହଁ ବା ଘ। କରିବି ହବନି କଣ କରିବ? ହ।
ହଁ ସେୟା ଆଉ।
ହ। ଖେ ସୁଖେ ସରିଗଲା ହଷ୍ଟେଲ ଲାଇଫ ଭଗବାନ କେତେ କଷ୍ଟ। ସେ ପାଣିଆ ଡାଲି ଗୋଟିଏ ମାଛ। ଚାରି ଖଣ୍ଡ ଚିକେନ ଇ୍ଛା ହଉ ତୁ ଟିକେ ଖାଇବାକୁ ଦେବେନି।
ଦେବେନି ଆର୍ ତ ସମସ୍ତଙ୍କ ହିସାବ ର ନେଇକି ହୁଏ ଆଉ ମୁଁ ଯେତେବେଳେ ବି। ଟେନ୍ଥରେ ପଢ଼ୁଥିଲି ତଥାପି ତିନି ଚାରି ମାସ ପାଇଁ ଆମ ସ୍କୁଲ ହଷ୍ଟେଲରେ ରହିଥିଲି। ମତେ ଭଲ ଲାଗିଲାନି ମୁଁ କାନ୍ଦିଲି ବୋଲି ମୁ ଘର ଲୋକ ମତେ ନେଇ ଆସିଲି। ମତେ ହେଲ ଗୋଟେବଲ ଲାଗିଲାନି କାହିଁକି କହିଲେ କି ଯେହେତୁ ଆମ ଘରଟା ମଣିପୁର ତ ସେଇ ହିସାବରେ ଦେଇକି ସୁକିନ୍ଦା ମମ ସ୍କୁଲରେ ପକେଇ ଦିଆ ହେଇଥିଲା। କିନ୍ତୁ ଆମ ସ୍କୁଲଠୁ ଆମ ଘରଟା ବହୁତ କମ ବାଟ ସ୍କୁଲ ବଡିଙ୍ଗ ଉପରେ ଠିଆ ହେଲେ ଆମ ଘର ପୁରା କ୍ୟରଲି ଦେଖା ହୁଏ।
ମୋ ଏତେ ପାଖରେ ହଁ ତ ହଁ। ହଁ ପୁଣି ସେ ଛାଡିବେନି ଜମା ହରସୁଲ ଆମର ଏଇ ପ୍ଲସ ଥ୍ରୀ ଜମା ଛାଡୁନାହାନ୍ତି ଜମା ମୁଁ ସେଇଥିପାଇ ଆସିକି ରହି ଯିବିନି ତ।
ଆ ନଛାଡିଲେ ଭାରି କଷ୍ଟ ହବ କିନ୍ତୁ ଘରୁ ପୁଣି ନ ଗଲେ କେମିତି ହବ?
ଚନ୍ତି ନୋଟ୍ ପଠେଇ ଦଉଛନ୍ତି୍ ସରି--ହୁଁ, ଗ୍ରୁପରେ ତ
କିନ୍ତୁ ତା ଛଡା ଆଟେନାସ୍ ହେଲେ ବି ଏକ୍ଜାମ ଦବାଟା ବି ପସିବୁଲ ହବନି ନା। ବି ନିହାତି ଦରକାର।
କିନ୍ତୁ ଗର୍ଣ୍ଣମେଣ୍ଟ ଏଇଟା ବହୁତ ଇ ପ୍ରାଇଭେଟରେ କିଛି ନାହିଁ ସେ ପ୍ରାଇଭେଟ ରେ ଦେଇ ଦେଇଦେବି ଏତେ କିଛି ନାହିଁ ହଁ ପା ହଁ ନାଇଁ ଆମର ସେମତି ଆମ କଲେଜ ଆଗରେ ମାନେ ଆମ ଯୋଉଠୁ ରହୁଚୁ ହଷ୍ଟେଲ ଆଗରେ ଅ ପଢୁଛନ୍ତି ହେଲା। ସେ ତାଙ୍କର ଜମା ପଢିବେନି ରାତିରେ ସନ୍ଧ୍ୟାବେଳେ ହେଲେ ମେକଅପ୍ ହେଇକି ସଜବାଜ ହେଇକି ତାଙ୍କର ବାହାରିବେ ମାନେ ମୁଁ ବୋଲି ଭଗବାନ ଭାଇ କେତେ ତାପରେ ମୋର ଗୋଟେ ସାଙ୍ଗଟେ ତାର ଏମ୍ ସିଏ କଣ କହିଲ? ତାକୁ ବ୍ୟାକ୍ ଲଗେଇଦିଥିଲୁ ତାର। ଥରେ ବ୍ୟାକ ଲାଗିଲା ମାନେ ସେ ଆଉ ମାନେ ମାନେ ଗୋଟେ ଇମ୍ପ୍ରେସନ ଖରାପ ହେଲା ନା ତ ସବୁବେଳେ ବ୍ୟାଗ ଲଗେଇଦେବେ ସେଇଥିପାଇଁ ସେ ପଳେଇ ଆସିଲା ଆସି ମତେ କହୁଚି ଜାଣିଛୁ? ଆମର ସବୁବେଳେ ଆମେ ବୁଲିବୁ ବୁଲିବୁ ବୁଲିବୁ ଏଜାମ ଯେତେବେଳେ ଆସି ଆସିବ ମାନେ ଆସିବ ଏତିକିରେ ଏତିକି ଏଇ ଏକ୍ଜାମ ଅଛି ଆମେ ଆଉ ବାହାରକୁ ବାହାରିବୁନି। ସେଇ ମା ସେଇ ଯୋଉ ମାସ ଟା ଆମେ ପଢିବୁ ବସିକି, ମୁଁ କହିଲି ଓହୋ ଭଲ ଭଲ ଭଲ।
ସେଇ ମାସ ଟା, ସେଇଟା ଠିକ ଯଦି ମନେ ଥିବ ସବୁ କିଛି ତାହେଲେ ଅ ହଁ ମାସେ ଦି ମାସ ପୂର୍ବରୁ ରିଭିଜନ କରିଦେଲେ ହବ। ଆଉ ତ ତମେ ଯଦି ବହି ଷ୍ଟାର୍ଟ କରିବ ଦି ମାସ ତଳୁ ସିଏ ଆଉ କଣ ମନେ ରହିବ।
କେମିନ୍ତି ମୁଁ ବି ଜାଣିପାରିନି ମୁଁ ମାନେ ମାସ ଭିତରେ କଣଇ ଇଏ କଣ ଏମାନେ ତ ଗୋଟ ଗୋଟେ ଆଇନଷ୍ଟାଇନ ହେବା କଥା ତାହଲେ। ସେ ମାସରେ ଖାଲି ପଢଦେଇକି ଯ ଦେଇ ଦଉଛନ୍ତି ତାଙ୍କର ଏଜାମ ଫୁଣି ଅଟୋନୋମେନସ ରେ। ତାଙ୍କର ବ୍ୟାଗ ଲାଗିବନି ଆଉ କାହା ଲାଗିବ।
କ୍ଲାସ ଯଦି ଆଟେଣ୍ଡ ହେଇଥିବ କି ସବୁ ନୋଟ ଫୋଟ ଥିବ କି ଯାହା ପଢା ମନେ ଥିବ ସେଟା ରିଭିଜନ କରିଦେଲେ ହଁ ହେଇଯିବ। ତା ବୋଲି ଆଉ ବହି ଷ୍ଟାର୍ଟ ହବ ଦି ମାସ ଭିତରେ କମ୍ପ୍ଲିଟ୍ କରିକି ଏକ୍ସାମ ଦେବାଟା ପସିବୁଲ୍ ନୁହଁ।
ହଁ ତ ସେ ସେଇଥିପାଇଁ ଆଇଛୁ ଏଠିକି ନା ସେଇଥିପାଇଁ ଆଇଛୁ ଏଠିକି। ବ୍ୟାକ୍ ଲାଗିଲା? ହଁ ପା। ତାର ପୁଣି ସେକେଣ୍ଡରେ ଆମ ସହିତ ପଢୁଛି ଆଉ ସେନ ହବନି ହଁ ବା ପୁଣି ମତେ ରାତିରେ କଲ୍ କରିକି ମାଗିବ। ତ ଆଉ ତୋ ପାଖରେ ପ୍ରିିବେଶ ଇୟର କ ହଁରେ ମୁଁ ମୁଁ ମୁଁ ମୁଁ ହେଇକି ଆସିଛି। ମୋର ବ୍ୟାଗ ଲାଗିଛି ମୁଁ ଆସିଛି ମୋ ପାଖରେ ଥିବ। ତୋରି ପାଖରେ ଥିବ ଖୋଜ। ଜାଲ ଜୋଲ ଦେଇଥିବୁ ନହେଲେ ମୁଣି ବି ଖାଇ ଦେଇଥିବୁ ରାତି ତାର ରାତିଟାରେ ମତେ କଲ୍ କରିକି ଅଛି, କଣ କହିବି ତାକୁ। ହୁଁ ହୁଁ ହୁଁ ହଁ ତ ମୁଁ ପ୍ରିଭିୟସରେ କେଉଁଠୁ କେଉଁଠୁ ଦେଖିବୁେ ମାନ ୟୁଟ୍ୟୁବରେ ମାରିକି ଦେଖିବୁ। ନା ତୁ ତ ହେଇଚୁ ତୋର, ବ୍ୟାକ ଲାଗିଚି ତୋର ତୁ ଜାଣିଥିବୁ, ନାଇଁ ମତେ ସେ ଫୋନ କରି ପଚାରିବ।
ଆଚ୍ଛା।
ହଁ ବା ଆଉ କଣ। ଓହୋ ଆପଣ ଏବେ କଣ କରିବେ?
ହଁ କିଛି ନହିଁ ଏମିତି ଏବେ ବସିଛି ଦେଖିବା ଯଦି କଣ କାମରେ ସାହାଯ୍ୟ କରିବି ମାମାଙ୍କୁ ଖାଇବା ପିଇବା ବନେଇବାରେ ସେତିକି ଆଉ କଣ। ବାବା ତ ଡୁଟି ଯାଇଛନ୍ତି, ଖାଇ ପିଇକି ଶୋଇବା କଥା ଆଉ।
ହଁ ହଉ ଆପଣ କଣ କରନ୍ତୁ ଆଉ।
ହଉ ହଉ ଠିକ୍ ଅଛି।
ହଁ।
ହଁ।